ଦିଦି କେମିତି ଅଛ?
ଭଲ ଅଛି କୁହନ୍ତୁ ଆମେ ଆଜି ଗୋଟେ ଗାର୍ଡେନ କୁ ମାନେ ବଗିଚାକୁ ବୁଲିବାକୁ ଯାଇଥିଲୁ। ସେଇଠି ବହୁତ ସୁନ୍ଦର ସୁନ୍ଦର ଫୁଲ ଦେଖିଲୁ ଯେମିତି କିି ଗୋଲାପ। ବହୁତ ମୋର ବହୁତ ପ୍ରିୟ ଫୁଲ। ଆଉ ଆଉ ଦେଖିଲୁ କଣ କହିଲ ମାନେ ବହୁତ ସୁନ୍ଦର ସୁନ୍ଦର ମାନେ ଏ ଗଛ ଲାଗିଛି। ଗୋଲାପ ଗଛ ଯୋଉଟା ଦେଖିଲେ ବହୁତ ବଢିଆ ଲାଗିଲା। ମାନେ ସବୁ ପ୍ରକାରର ଫୁଲ ମାନେ ସବୁ ରଙ୍ଗର ଫୁଲ ଯେମିତି କିି-ଇ-ଇ ଯେ ଧଳା ଆଉ ଲାଲ ଗୋଲାପ ଟି ଆଉ ପିଙ୍କ୍ ଯୋଉ ଯୋଉ ହଳଦିଆରେ ବି ଥିଲା। ଭଲ ଲାଗିଲା ଦେଖ ଦେଖିକି ତାପରେ ଉ ବହୁତ ଉ ସାରା ଫୁଲ ଗଛ ଲାଗିଥିଲା ଯେମିତି କିି-ଇ-ଇ-ଇ ମଲ୍ଲି ଫୁଲ, ଚମ୍ପା ଫୁଲ ଆଉ ହଁ ଆଉ ଗୋଟେ ହଉଛି ଗେଣ୍ଡୁ ଫୁଲ ର ରଙ୍ଗ ଭି ମାନେ ବିଭିନ୍ନ ପ୍ରକାର ରଙ୍ଗ ଯେମିତିକି ଧଉଳା ର ଥିଲା, ଲାଲ ର ଥିଲା, ପୁରା ପୁରା ଖଇରିଆ ର ଥିଲା ଏସବୁ ବହୁତ ପ୍ରକାର ଫୁଲ ଲାଗିଥିଲା ମାନେ ବଗିଚାରେ। ବହୁତ ସୁନ୍ଦର ବି ଲାଗୁଥିଲା। ଆଉ ସେଥିରେ କିଛିଟା ମାନେ ବିଦେଶୀ ଫୁଲ ବି ଥିଲା ଯେମିତି କି ଏ-ଏ-ଏ ଲାଡ଼ି ଓଲସ ଗୋଟେ ଫୁଲ ଥାଏ। ଏମିତି ଲମ୍ବା ଲମ୍ବା ଥାକ ଥାକ ବାଲା ନଥାଏ।
ହଁ ହଁ।
ସେଠା ବହୁତ ବାସ୍ନା ହଉଥିଲା। ଆଉ ତା ରେ ସବୁଠୁ ମତେ ଭଲ ଲାଗେ ମଲ୍ଲୀଫୁଲ। ତାର ବାସ୍ନା ବହୁତ ବଢିଆ ଲାଗେ, ଆଉ ରଜନୀଗନ୍ଧା। ଯୋଉଟା କି ମୋର ଫେବରାଇଟ। ମୋ ପ୍ରିୟ ଫୁଲ ସେଇଟା। ଆଉ ମଲ୍ଲି ଫୁଲ ଆଉ ମାନେ ଚମ୍ପାର ଫୁଲ ଟା କିନ୍ତୁ ତାର ବାସ୍ନା ବହୁତ ମାନେ ଭଲ ଲାଗେ। ଏସବୁ ଫୁଲ ମତେ ବହୁତ ଭଲ ଲାଗେ। ଆଉ ତାର ମତେ ଫୁଲ ଗଛ ଲଗେଇବା ସେତିକି ଖୁସି ନୁହଁ କିନ୍ତୁ ଫୁଲ ଦେଖିବାକୁ ବହୁତ ଭଲ ଲାଗେ କାରଣ ଫୁଲ ଟା ବହୁତ ସୁନ୍ଦର ଜିନିଷ ଯାହାକୁ ଦେଖିଲେ ସମସ୍ତେ ପ୍ରାୟ ଖୁସି ହେଇଯାନ୍ତି ଦେଖିଲେ। ଆଉ ସବୁଠୁ ପ୍ରିୟ ଗୋଲାପ, ଗୋଲାପ ଆଉ ଯୋଉ ପୋଖରୀରେ ଯୋଉ ଫୁଟି ଥାଏ ପଦ୍ମ କିମ୍ବା କଇଁ ସେ ସବୁ ଦେଖିଲେ ବହୁତ ଭଲ ଲାଗେ। ଆଛା। ପଦ୍ମ, କଇଁ ଆଉ ଯେମିତି ନୀଳ କଇଁ ନୀଳ ମାନେ ନୀଳ ନୀଳ କଇଁ ଯୋଉଟା ଫୁଟିଥାଏ। କେବେ ମୁଁ ଦେଖିନି କିନ୍ତୁ ଦେଖିଛି ମାନେ ଇଏରେ ଫଟୋରେ ଦେଖିଛି କିନ୍ତୁ ଭଲ ଲାଗେ ବହୁତ ସୁନ୍ଦର ଲାଗେ ସେ ଫୁଲ ଗୁଡା। ଫୁଲ ଗୋଡ଼ା ଦେଖିବାକୁ ଯେତିକି ଭଲ ଲାଗେ ସେତିକି ମାନେ ସେମାନେ ତାଙ୍କୁ ମାନେ ଛୁଇଁଲେ ଧରିଲେ ବହୁତ ଭଲ ଲାଗେ।
ସ୍ଥଳ ପଦ୍ମ ବି ଦିଶୁଥିବେ।
ତମକୁ କୋଉ ଫୁଲ ଭଲ ଲାଗେ?
ମତେ-ଏ-ଏ-ଏ ପଦ୍ମ ଫୁଲ ଭଲ ଲାଗେ, ଗୋଲାପ ଫୁଲ ବି ବହୁତ ପସନ୍ଦ। ଆଉ ସେଇ ଗୁଡ଼ା ରେଡ୍ କଲର ଯୋଉ ନାଲି କଲର ଗୋଲାପ ଟା ସେଇଟା ବହୁତ ପ ପସନ୍ଦ, ନାଲି ଆଉ ଧଳା ଟା।
ଧଳା ଟା ମତେ ଧଳା ର ମାନେ ସବୁ ଟଗର ଫୁଲ ଯେମିତିକି ମଲ୍ଲୀ ଫୁଲ, ରଜନୀଗନ୍ଧା ଫୁଲ ଧଳା ରଙ୍ଗର ଫୁଲ ମତେ ବହୁତ ପସନ୍ଦ। ଏ ସବୁ ଦେଖିବାକୁ ବହୁତ ଭଲ ଲାଗେ କାରଣ ମାନେ କଣ କହିଲ ଧଳା ଟା ତ ମୋର ପ୍ରିୟ ରଙ୍ଗ ତାପରେ ବି ଧଳା ଫୁଲ ହେଲେ ମତେ ତାଠୁ ବହୁତ ଭଲ ଲାଗେ ତାର ବା ସ୍ନା ଟା ବହୁତ ଭଲ ଲାଗେ।
ମତେ ମଲ୍ଲୀ ଫୁଲ ବି ବହୁତ ପସନ୍ଦ।
ତାର ବାସ୍ନା ବହୁତ ସୁନ୍ଦର ଲାଗେନି।
ହୁଁ ଶୀତ ଦିନେ ତ ସେ ପୁରା ଗଛରେ ପୁରା। ମୁଁ ଏଠି ଗଛ ଥିଲା।
ହଁ ଘରର ଛାତ ଉପରେ ଲଗେଇକି ମାନେ। କୁଣ୍ଡରେ ଲଗାନ୍ତି ଯୋଉ ସବୁ। ଛୋଟ ଛୋଟ ଫୁଲ। ମାନେ ମଲ୍ଲୀ ଫୁଲ ଟାଇପ ର। ମାନେ ଟେ ଟେବୁଲ ଗୋଲାପ। ହଁ ଟେବୁଲ ଗୋଲାପ ଯୋଉଟା ଲଗାନ୍ତି ସେଇଟା ପୁରା ଗୋଲାପି। କଲର ଥାଏ ନା।
ଗୋଲାପି କଲର ଅଛି ଆଉ ହଉଛି।
ଟେବୁଲ ଗୋଲାପ ସେଇଗୁଡା ବହୁତ ସୁନ୍ଦର ଲାଗେ ସେ ଗଛ ଟା ପୁରା ଏମିତି ଝାଙ୍କିକି ରୁହେ ତାପରେ ଫୁଲ ଛୋଟ ଛୋଟ ଫୁଟି ଥାଏ ସେଗୁଡା ବହୁତ ଭଲ ଲାଗେ। ହଁ। ଆଉ ଚମ୍ପା ଫୁଲ ହେଲା ସେଟା ମାନେ ମାନେ ବଡ ଗଛରେ ଫୁଟେ କିନ୍ତୁ ତାର ବାସ୍ନା ବହୁତ ସୁନ୍ଦର ଲାଗେ ସତରେ ଆଉ ଅ ମାନେ ଆଉ ତାପରେ ଗୋଲାପ ଗୋଲାପ ଟା ଦେଖିବାକୁ ଯେତେ ଭଲ ଲାଗେ ନା ତାର ବାସ୍ନା ମତେ ବହୁତ। ବଢିଆ ଲାଗେ ଗୋଲାପ ଫୁଲର ଆମେ ଯୋଉ ଗୋଲାପ ଜଳ ବ୍ୟବହାର କରୁ। ତାପରେ। ଗୋଲାପ ବି ଚାହାରେ ବି ବ୍ୟବହୃତ ହୁଏ।
ହଁ ଏବେ ତ ଗୋଲାପ ଫୁଲରେ ଚାହା ବି ବନଉଛନ୍ତି।
ହଁ ଗୋଲାପ ଫୁଲରେ ଚାହା ବନଉଛନ୍ତି ଏବେ ଗୋଲାପ ଫୁଲ ପ୍ରାୟ ସବୁ ମା ବାହାଘର ଯେମିତି କି। ଜନ୍ମଦିନ ସମସ୍ତେ ଆଣୁଛନ୍ତି।
ହଁ।
ଗୋଲାପ ଫୁଲ ଟା ଆଉ ଯେମତି ଆଉ ଗୋଟେ ଫୁଲ ହଉଛି କି ଡାଲିଆ ଫୁଲ ଯଉଟା ବଡ ବଡ। ଫୁଲ ସୂର୍ଯ୍ୟମୁଖୀ ଫୁଲ ହଁ। ସୂର୍ଯ୍ୟମୁଖୀ ଫୁଲ ଟା ଯଉଥିରେ ମାନେ ସୁର୍ଯ୍ୟ, ସୁର୍ଯ୍ୟମୁଖୀ ତେଲ ଚୁଡା ହଉଛି ସେଇଟା ଜଉଟା ସୂର୍ଯ୍ୟାସ୍ତ ପରେ ମାନେ ସୂର୍ଯ୍ୟ ଉଇଲେ ତାଙ୍କ ଆଡକୁ ହେଇଯିବ ସୂର୍ଯ୍ୟାସ୍ତ ପରେ ପୁଣି ଏପଟକୁ ହେଇଯିବ। ସେଇଟା ଭଲ ଲାଗେ। ଜଉଟା ନଦୀ କୂଳ ମାନଙ୍କରେ ସେ ଗଛ ଗୁଡା ବେଶୀ ଲଗାଯାଏ ମୁଁ
ହଁ,
ନାଇକୂଳ ସାଇଡ ରେ ସେପଟେ ସବୁ ଏଇ ଗଛ ଗୁଡା ସବୁ ଲଗାନ୍ତି।
ସେଇଟା ସବୁ ଅଧିକାଂଶ ଭଦ୍ରକ ଆଉ ମୟୂରଭଞ୍ଜ
ହଁ ଭଦ୍ରକ ଆଉ। ଯୋଉ ବାଲେଶ୍ୱର ସାଇଡ ରେ। ସେଇ ସାଇଡ ରେ ବେଶୀ ଗଛ ହୁଡ଼ା ଲାଗି ଭଲ ଲାଗେ କି ସେଇ ସେଇ ଗଛରୁ ହିଁ ସୂର୍ଯ୍ୟମୁଖୀ ତେଲ ଅମଳ କରାଯାଏ ଚାଷ କରାଯାଏ ଆଉ ଯେମିତି ଆଉ ଗୋଟେ ହଉଛି ଯେମିତି କି ଫୁଲ କି ଫୁଲ କହିଲ ରଜନୀଗନ୍ଧା ଫୁଲ ଯୋଉଟା ମାନେ ଅତର ବ୍ୟବହାର କରାଯାଏ ସେଇଟା ବହୁତ ଆଗେ ପ୍ରାୟ ଲୋକ ସେଇ ଏବେ ସିନା ବହୁତ ଗୁଡା ମାନେ ବାସ୍ନାର ମାନେ କଣ ହୁଁ ଅତର ବାହାରିଲାଣି କିନ୍ତୁ ଆଗେ ସେ ଅ ରଜନୀଙ୍କ ଠାରୁ ହିଁ ଅତର ତିଆରି କରାଇଥିଲା ନୁହେଁ।
ହୁଁ ହୁଁ। ବହୁତ ପ୍ରକାରର ଅତ୍ର ବାହାରିଲାଣି ସ୍ମେଲ ଗୁରାବି ମସ୍ତ ଅଛି କିନ୍ତୁ ଏବେ ତ କେମିକାଲ ମିଶେଇ ଦଉଛି। ମାନେ ଅଲଗା ଅଲଗା ଜିନିଷ ତ ମିଶେଇ ଦେଇକି ତାକୁ ବନେଇ ଦଉଛନ୍ତି ପୁରା ଯୋଉଟା ଓ ମାନେ ଆସେ ପୁରା କଣ ସେଇ ଗୋଟିଏ ଜିନିଷରେ ହିଁ ବନା ହେଇଥିବ ଏବେ ସେ ଜିନିଷ ମିଳିବା ବହୁତ କଷ୍ଟ।
ହଁ ଏବେ ପ୍ରାୟ ରାସାୟନିକ ଜିନିଷ ସମସ୍ତେ ମିଶୁଛନ୍ତି। କିନ୍ତୁ ପୁରୁଣା ଲୋକ ମାନେ ଯୋଉ ରଜନୀଗନ୍ଧା ଫୁଲ ରୁ ବ୍ୟବହାର କରୁଥିଲା ଯୋଉ ଉତର ଟା ଏବେ ସେଟା ଏତେ ଆଉ ଚଲୁନି ଚାଲୁନି। କିନ୍ତୁ ଏବେ ଅନ୍ୟ ସବୁ ସବୁ ବିଦେଶୀ ଜିନିଷ ଗୁଡା ସେ ମାନେ ଅତରରେ ବ୍ୟବହାର ବ୍ୟବହାର କରାଯାଉଛି। ସେଥିପାଇଁ ସେଥିପାଇଁ ମାନେ ମତେ ସେଇ ଅତର ଟା ବେଶୀ ରଜନୀଗନ୍ଧା ଅତର ହିଁ ଭଲ ଲାଗେ ବେଶୀ ରଜନୀଗନ୍ଧା ଅତର ଭଲ ଲାଗେ ସେଥିପାଇଁ ହଉ। ଆଉ ସେ ଆଉ ତମକୁ କୋଉ ଫୁଲ ଭଲ ଲାଗେ ମତେ ଭଲ ଲାଗେ ଗୋଲାପ ଫୁଲ ଭଲ ଲାଗେ ଆଉ ରଜନୀଗନ୍ଧା ଆଉ ଆଉ ହଉଛି ଏ ମଲ୍ଲ ଫୁଲ ଚମ୍ପା ଫୁଲ ଗେଣ୍ଡୁ ଫୁ ଫୁଲ ମତେ ସବୁ ସ୍ ବହୁତ ସାରା ଫୁଲ ଭଲ ଲାଗେ।
ମୋତେ ବି ବହୁତ ପସନ୍ଦ ଫୁଲ ହେରିକା ଆ ମୁଁ ବି ଯେତେବେଳେ ବି କଲେଜରୁ ଆସିଥାଏ ସେଠି ଦୋକାନ ମାନରେ ସବୁ ବିକ୍ରି ହଉଥିବ ଗୋଲାପ ଫୁଲ ନାଲି ଗୋଲାପ ଧଳା ଗୋଲାପ ଗେଣ୍ଡୁ ଫୁଲ ସବୁ ବହୁତ ପ୍ରକାର ଫୁଲ ଗୁରା ଆଉ ଟେ ଛୋ ଟ ମାନେ ଯେମିତି ଉଁ ସୂର୍ଯ୍ୟମୁଖୀ ଫୁଲଟା ସେଇଭଳିଆ ପୁରା ଡିଟୋ ଛୋଟିଆଟେ ଏ ଧଳା କଲର ର ସେଟା କି ଫୁଲ କୁହନ୍ତି ମୁଁ ଜାଣିନି ବୋଧେ କି ଫୁଲ ଗୁଟେ ସେଇଟା କୁହନ୍ତ ମୁଁ ଜାଣିନି କିନ୍ତୁ ସେଇ ଫୁଲଟା ବି ସେଠା ବିକ୍ରି ହୁଏ ସେଇ ଫୁଲ ଟା ବହୁତ ଭଲ ଲାଗେ ମୁଁ ଯେତେବେଳେ ବି ସେ ଫୁଲ ହେରିକା ଦେଖେ ମୁଁ ଆସେ ନୂଆ ନୂଆ ଯୋଉର ମୁଁ ଦେଖି ନ ଦେଖିବି ଯୋଉ ଫୁଲ ବା ଅଲଗା କଲର ର ଫୁଲ ଯୋଉଟା କଲର ଫୁଲ୍ ପୁରା ଲାଗୁଥିବ। ଯେମିତି ସାତ ରଙ୍ଗ ଫୁଲ ସବୁ ଆସେ ସେଇ ଫୁଲ ଗୁରା ବହୁତ ହି ପସନ୍ଦ।
ଆଚ୍ୟୁଆଲି ଆମ ଘରେ ଗୋଟେ ମାନେ ଅଛି ଗୋଟେ ମାନେ ଲଗେଇଛନ୍ତି ସମ୍ ସବୁ ଫୁଲ ଗୁଡା ଯେମିତିକି ସୂର୍ଯ୍ୟମୁଖୀ ଫୁଲ। ଆଉ ମାନେ ଜମ୍ପ ପା ର ଗୋଟେ ଗଛ ଲାଗିଛି ସେଇଟା ସେଇଟା ଗୋଟେ ଲାଗିଛି। ଆଉ ସେଥିରେ ବହୁତ ସାରା ଚମ୍ପା ଫୁଲ ହଉଛି ଆଉ ଗେଣ୍ଡୁ ଫୁଲ ଲାଗିଛି ମାନେ ଶୀତ ଦିନିଆ ଗେଣ୍ଡୁ ଫୁଲ ସବୁଦିନିଆ ନୁହେଁ ଶୀତ ଦିନରେ ଯୋଉ ଗେଣ୍ଡୁ ଫୁଲଟା ମାନେ ହୁଏ। ସେଇ ଗେଣ୍ଡୁ ଫୁଲ ଲାଗିଛି ଆଉ କିଛି ଆଉ ଗୋଟେ କଟକି ଗେ ଯୁ ଲପଗାଯାଏ।
ହଁ ହଁ ଆମର ବି ଶୀଘ୍ର ଅଛି। ଆମର ବାର ମାସି ଫୁଲ ଲଗା ଯାଏ ଖରା ଦିନରେ ସେ ସ ସେତେବେଳେ ସେ ଗଛଟା ରହିଥାଏ।
ଆ ଆଉ ତାପରେ ହଉଛି ସେଇ ଗେଣ୍ଡୁ ଟା ମତେ ବହୁତ ଭଲ ଲାଗେ ତାର କାରଣ ତାର ପୁରା ମାନେ ପୁରା ଖଇଦାର ମୁ ଟା ବହୁତ ଭଲ ଲାଗେ ସେଇ ଗେଣ୍ଡୁ ଟା ବହୁତ ସୁନ୍ଦର ବି ଲାଗେ। ଆଉ ସବୁଠୁ ଭଲ ଲାଗେ ଧଳା ଯୋଉ ହଳଦୀବତି ଗେଣ୍ଡୁ ସେଇଟା ମତେ ବହୁତ ଭଲ ଲାଗେ ନା। ଲାଲି ଅପେକ୍ଷା ହଳଦୀ ଗେଣ୍ଡୁ ଟା ବହୁତ ସୁନ୍ଦର ଲାଗେ ତାପରେ ପୁରା ଧଳା ଦେଖାଯ ଶୀତ ଦିନେ ବେଶୀ ମାର୍ଗଶିର ମାସରେ ସେ ଗେଣ୍ଡୁ ଟା ଫୁଟେ ଯାହା ସେ ଲକ୍ଷ୍ମୀ ପୂଜା ବେଳେ ଗୁରୁବାର ପୂଜା ବେଳେ ସେଇଟା ବେଶୀ ବ୍ୟବହାର ହୁଏ ଗେଣ୍ଡୁ ଫୁଲ
ହୁଁ ହୁଁ।
କହିବାକୁ ଗଲେ ଗେଣ୍ଡୁ ଫୁଲଟା ଓଡିଶାର ନୁହ ଏଇଟା ମେକ୍ସିକୋରୁୁ ଆସିଥିଲା ଗେଣ୍ଡୁ ଫୁଲ ଟା ସେବେଠୁ ଆସିଛି ସମସ୍ତେ କିନ୍ତୁ ସେଟାକୁ ମଣ୍ଡା ଫୁଲ କହନ୍ତି। ମଣ୍ଡା ଫୁଲ ଓଡିଆରେ ମା ଆଗେ କହୁଥିଲେ ମଣ୍ଡା ଫୁଲ ଏବେ କହୁଛନ୍ତି କଣ ଗେଣ୍ଡୁ ଫୁଲ ମୁଁ ଶୁଣିଛି ବାଲେଶ୍ଵର ସାଇଡରେ ମଣ୍ଡା ଫୁଲ କୁହନ୍ତି। ଆଉ ଏଇଠି ସେପଟେ କଟକ ସାଇଡ ରେ ଗେଣ୍ଡୁ ଫୁଲ କୁହନ୍ତି ସେପଟ ସାଇଡ ରେ ମଣ୍ଡା ଫୁଲ କୁହନ୍ତି ବିଶେଷ କରି ଗୁରୁବାର ମାସରେ ଗୁରୁବାର ଦେ ଯୋଉ ମାର୍ଗଶୀର ମାସ ମାଣବସା ସ୍କୁଲ ଟାଇମରେ
ଗେଣ୍ଡୁ ଫୁଲ ହେଉଛି ସାଇ ବାବାଙ୍କ ଉପରେ ଲାଗେ ତାଙ୍କର ଫେଭରାଇଟ ଫୁ
ଇ ବ୍ୟବହାର କରାଯାଏ। ଆଉ ତାପରେ ମନ୍ଦାର ଫୁଲ ଯେମିତି
ସାଇବାବାଙ୍କର ତ ଗୋଲାପ ଫୁଲ ଆଉ ଗେଣ୍ଡୁ ଫୁଲ ବହୁତ ପସନ୍ଦ।
ଗୋଲାପ ଫୁଲ ଆଉ ମନ୍ଦାର ଫୁଲ ଏଇ ଯୋଉ ଗୋଲାପ ଫୁଲ ଆଉ ଗେଣ୍ଡୁ ଫୁଲ ଆଉ ହଉଛି ଯେମିତି ଏତିକେ ତାରିଣୀଙ୍କ ପାଖରେ ଯେମିତି ସବୁବେଳେ ମନ୍ଦାର ଫୁଲ ଲାଗେ ସେଗୁଡା ମନ୍ଦାର ଫୁଲ ମତେ ଭଲ ଲାଗେ ବହୁତ ସୁନ୍ଦର ଲାଗେ କିନ୍ତୁ ମୁଁ ବେଶୀ ଭଲ ପାଏ ହଉଛି ଧଳା ଫୁଲ ଯେମିତି ରଜନୀଗନ୍ଧା ହେଲା ମଲ୍ଲପୁର ହେଲା ଆଉ ଚମ୍ପା ହେଲାାର ମିଶା ମିଶି ମାନେ ଧଳାର ଆଉ ହଳଦୀ ମିଶା ସେଇଟା ଟିକେ ଭଲ ଲାଗେ ଆଉ ବାସ୍ନା ବି